ହ୍ୟାଲୋ
ନମସ୍କାର ମା କଣ କରୁଚ?
ହଁ ନମସ୍କାରେ
କଣ କରୁଚ?
ଏଇ ବ୍ଲାଉଜୁ ଗୁରା ଚିରି ଯାଇଥିଲା ସିଲେଇ କରୁଚି ଆଉ ମେସିନ୍ ବାଲାକୁ ଦେଲେ ମେସିନ୍ ବାଲା ଦେଲେ ଏଇନା ଦଶ ଟଙ୍କା ନବ ମୁଁ ବସିଥିଲି ଠାକୁର ଫାକୁର ପୂଜା କରିକି ଆଉ ସେଠି କହିଲି ବ୍ଲାଉଜ ର ହୁକ ଲଗଉଛି ସିଲେଇ ବ୍ଲାଉଜ ମାରୁଛ। ତମେ କଣ କରୁଚ?
ଉଁ ଖାଇକି ଉଠିଲି ଆଉ
ଖାଇକି ଉଠିକି କଣ କରିବା କଥା ନିତ୍ୟକର୍ମ କରିବ ନା ଖାଇକି ଉଠିଲି।
ନିତ୍ୟକର୍ମ କରିସାରି ଖାଇଲି ନା ଆଉ।
ହୁଁ ଆଉ ଯୋଉ ରଜରେ କୁଆଡେ ଯାଇ
ରାଜରେ କୁଆଡ଼େ ଯିବି ଏଥର ତ ଆମର ରଜ ପାଳନ ହବନି। ହଉ ଏଇଠି ବୁଲାବୁଲି କରୁଥିଲି ଆଉ।
କଣ ପାଇଁ ରଜ ପାଳନ ହବନି?
ହଁ ବଡ ଜେଜ ମରି ଯାଇଥିଲେ ଆଉ।
ଓହୋ ବଡ ଜେଜ ମଜାଇଥିଲେ ସେ ନେଇକି ରଜ ପାଳନ ହେଲାନି?
ନା
ଆଉ ଆଉ ମାମୁଁ ଘର ଆଡେ ଯାଇଥିଲ?
ନା ଯାଇନୁ ଆଉ
ମାମୁଁଘର ଆଡେ ଭଲ ରଜ ଯୋଉ ହଉ
ପାଳନ ହୁଏ।
ହଁ ହଁ ପ୍ରାଇଜି ଯୋଉ ଖେଳିକି ପ୍ରାଇଜି ଆଣୁଥିଲେ ଆଉ ରଦୋଳି ଖେଳ ହଉଥିଲା ପ ନ୍ନ ପଚାରୁଥିଲେ? ସବୁ ଲୋକ-ଅ-ଉମ ସ୍ତ୍ରୀ ଲୋକ। ତାଙ୍କ ପୁଅ ପିଲା ସବୁ। ପ୍ରଶ୍ନର ଉତ୍ତର ଦେଇକି ପ୍ରାୟ ଜାଣିଥିଲେ। ଆଉ ଯଦି ଗାଁରେ ନହେଲା ରଜ ପାଳନ, ପଳେଇଥାନ୍ତ। ଯାଇଁକି ସେଠି-ଇ ପ୍ରାଇଜ ଆଣିଥାନ୍ତ। କୋଶ୍ଚିିନ ର ଆନ୍ସର ଦେଇକି, ଖେଳ ଖେଳିକି।
ଯିବା ଆରଥରକ ଯିବା ଆଉ।
ଆରବଷ ରଜରେ, ଫେର୍ ଯାଇ ବର୍ଷେ। ଆଉ, ଆଉ କଣ! ପାଠଷାଠ କଁ ପଢିକି କଁ କରୁଛ ଏଇନା?
କଁ କରିବି ଗୋଟେ-ଏ ଦୋକାନରେ କାମ କରୁଥିଲି।
ହୁଁ।
ସେ ଭଲ ପାରିଶ୍ରମିକ ଦେଲାନି ତ, ସେ କାମ ଛାଡି ଦେଇଛି। ଏବେ ଭାଉଛି ନିଜେ ଏ ଗୋଟେ ଦୋକାନ କରିବି।
ହଁ, ଚାକିରିରେ ତ ପର ଅଧୀିନକୁନେଇବାକୁ ପଡିବ। ନିଜେ-ଏ ବିଜନେସ୍ କଲେ, ମାନେ ସେ ସବୁଦିନ ପ ପଇସା। ଚାକିରୀ ଠାରୁ ଅଧିକ! ଯିଏ ନେଇ ଆଣି ଥୋଇ ଥୋଇପାରିବ, ଚାକିରିରେ ଯେତିକି ପଇସା ନୁହଁ ବିଜନେସ୍ ରେ ଅଧିକ ପଇସା।
ହଁ, ସେଇଥିପାଇଁ ନିଜେ ବେପାର କରିବି ଆଉ। ସେଇଥିପାଇଁ ତ ଭାବିଲି, ନିଜେ ବେପାର କରିବି ଆଉ।
ହୁଁ, ନିଜେ ବେପାର କରିକି, ନିଜ ମୂଳ ଧନ କୁ ଆଖି ଆଗରେ ରଖିକି, ଲାଭକୁ ଖର୍ଚ୍ଚ ବାର୍ଚ୍ଚ କର। କି ଅଧିକ ସେଇ ଲାଭ ପଇସାରେ, ଆହୁରି ଅଧିକ ଦୋକାନ କୁ ବଢେଇବ। ଆଉ ବଢେଇଲେ, ଦି ପଇସା ହେଲେ ସେ ଚାକିରି ଠାରୁ ଅଧିକ ପଇସା। ଆଜିକାଲି ଲୋକ ଚାକିରୀ ଛାଡିକି ବିଜନେସ୍ ଆରମ୍ଭ କରୁଚନ୍ତି। ଆଉ ସକାଳୁ ଖାଇଥିଲ କଣ?
ଖାଇଥିଲୁ ଉପମା।
ଉପମା! କିଏ ବଡ ବୋଉ କରିକି ଦେଇଥିଲେ?
ହଁ।
ଆଉ ସାନ ସାନ ଭାଇ କଣ କରୁଚନ୍ତି?
ସାନଭାଇ-ଇ ତାଙ୍କ ପାଠଶାଳା କୁ ପଳେଇବେ କାଲି। ଯାଇଛନ୍ତି ତାଙ୍କ ର ଆବଶ୍ୟକୀୟ ଜିନିଷ କିଣିଆକୁ।
ଉୁଁ, ହୁଁ, ତମେ ତା ସାଙ୍ଗରେ ଗଲନେଇ।
ବଡ ଭାଇ ଯାଇଚନ୍ତି। ଆଉ ମୁଁ କାଇଁ ଯିବି?
ଯୋଉ-ଉ ବଡ ଭାଇ କଣ କରୁଛନ୍ତି? ବଡ ଆ ପା ପୁଅ ଭାଇ ନ କିିଏ? ଉଁ ହୁଁ, ଆଉ ଆଉ ରଜରେ ସବୁ କିଏ ଆଇଥିଲେ ଘରକୁ ସବୁ?
ରେ ଭଉଣୀ ଭେଣେଇ ଆଇଥିଲେ। ଆଉ-ଉ ମା ର ଭାଇ ମାନେ ଆଇଥିଲେ।
ଓ ମାଁ ର ଭାଇ।
ହଁ। ଆଉ ତ ବିଶେଷ କେଇ ଆସିନାହାଁନ୍ତି।
ଦିଦି ଆସି ନାଁ ତି?
ହୁଁ, ଭଉଣୀ ଭିଣେଇ ବା କହିଲି।
ହୁଁ, ହୁଁ, ଆଉ ଆଉ ଦୋକାନ ଟା କୋଉଠି କରିବେ? ଯୋଉ ଗାଁରେ ନା ବଜାର ରେ?
ମୁଇଁ ବଜାରରେ କରିବି ଆଉ।
ଓ ହୋ। ଆଉଛି ଆଉ କଣ କୁହନ୍ତୁ?
ନାଇଁ ପୋଷାକ ଦୋକାନଟେ କରିବି ବୋଲି ଭାବୁଛି? ଆଉ ଆପଣ କିଛି ସହାୟତା କରିବେ ଆଉ।
ହଁ। ଦରକାର ପହିଲେ ଲୋକଙ୍କୁ ଲୋକ ଯଦି ସାହାଯ୍ୟ କରିବେ ଜଣେ ଉନ୍ନତି କରିବାକୁ ଯଦି ଚାହିଁବ ତା ଦେହରେ ଲୋକ ଯଦି ପରର ମଙ୍ଗଳ କରିବେ ତା ଦେହରେ ମାନେ ନିଜର କେତେ ମାନେ ଉପକୃତ ଛୁଆ ପିଲା ଭଲ ମନ୍ଦରେ ଅନ୍ୟ ଲୋକ ଆମ ଛୁଆ ପିଲାଙ୍କୁ ଯିଏ ନାହିଁ ସିଏ ସାହାଯ୍ୟ କରିବ।
ହଁ।
ଆଉ କେବେ ଆରମ୍ଭ କରୁଛନ୍ତି? ଏଇ ଗଲେ ଏଇ
ଏଇ ଏକ ତାରିଖ ଠୁ ଆର ମାସ ଏକ ତାରିଖ ଠୁ ଆରମ୍ଭ ହବ ଆଉ ଆଜ୍ଞା।
ଆଉ ଆଉ କଣ କୁହନ୍ତୁ? ତମ ସାଇ ଗାଁ ଖବର କଣ କହୁନାହାନ୍ତି ଗାଁ ରେ କଣ ସବୁ ଏଇ ନା ହଉଛି? ବିଲ ଚାଷ ଫସ ଆରମ୍ଭ ହେଇଯିବନି ଧାନ ବିଲ
ହଁ।
ଫଳ କରିସାରିଲେଣି?
ହଁ ସାରିବା ସାରିବା ହେଇଗଲାଣି ତାପରେ ଧାନ ଗୁଣା ହବ।
କପା ସାଙ୍ଗରେ ଯଉ ବିଲ କାମ ଆରମ୍ଭ ହେଲେ ବାପ ପାଇକା ହଇରାଣ ହେବେ ବରେ ମୋ ମନ୍ଦିରରେ ଟିକେ ବାପାଙ୍କ ପାଖରେ ଯାଇକି ସାହାଯ୍ୟ କରିବେ ଆଉ।
ଆଉ ଆପଣ କଣ ଖାଇଥିଲେ?
ଖାଇଥିଲୁ ରୁଟି ବିସ୍କୁଟ ଚା
ଖାଇକି ପରିବା ବାରିକି ଯାଇଥିଲି ଶାଗ ଆଣିଥିଲି ଶାଗ ମା କାଟୁଛନ୍ତି ଆଉ ମୁଁ ଏଠି ବସିକି ସିଲେଇ କରୁଛି ଆଉ ଚାଫା ଖାଇକି ଆଉ ମୋ ବୋଉ ଯିଏ ବସିକି ରୋଷେଇ କରୁଛନ୍ତି ଏଇଆ ସବୁ ସକାଳୁ ଉଠିଲେ ତ ସବୁ କାମ କରିବାକୁ ପିବ ଯାହା ଯା ନାହିଁ ତା କୌଣସି କାମ କରିବାକୁ ପଡିବ। ହୁଁ ଆଉ କଣ କହୁଛନ୍ତି କୁହନ୍ତୁ? ଜେଜେବାପା କଣ କରୁଛନ୍ତି?
ଜେଜେ ବାପା ଏ ବିଲଆଡେ ଯାଇଛନ୍ତି ବୋଧେ!
ବିଲାଆଡେ ଯାଇଛନ୍ତି?
ହୁଁ।
ଆଉ ବାପା ଭୁବନେଶ୍ଵର ନା ଘରେ ଗାଁକୁ ଗାଁ କୁ ଆଇଛନ୍ତି ରଜରେ!
ପଳେଇଛନ୍ତି ପଦାକୁ।
ପଳେଇଛନ୍ତି।
ଆଜ୍ଞା।
ଆଉ ଯୋଉ କେତେବେଳେ ଫ୍ରି ହେଲେ ଫରେ ଫୋନ୍ କରିବେ ଆଉ।
ଆଜ୍ଞା,
ରଉଛି ନମସ୍କାର!
ନମସ୍କାର! ଆପଣ ସାଙ୍ଗରେ କଥା ହେଇକି ଭଲ ଲାଗିଲା ମତେ।
ହଉ, ନମସ୍କାର।